ହ୍ୟାଲୋ ହଁ ମ୍ୟାଡ଼ାମ। କ ହଁ ମ୍ୟାଡ଼ାମ ନମ
ହଁ ମୁଁ ଏଇ ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି ଆଉ ଆପଣ?
ଓହ ମୁଁ ବି ସେଇ ବନ୍ଧୁଙ୍କ ଜଣଙ୍କ ମୁଁ ବି ସେଇ ଜଣଙ୍କ ସହିତ କଥା ହୋଉ ଥିଲ ତ କଥା ହେଇକି ଆପଣଙ୍କ ପାଖକୁ କଲ କଲି ଆଉ।
ଆଉ ମ୍ୟାଡ଼ାମ ଆପଣ ଆଉ ରଜରେ ଆ ମୁଁ କହିଲି ରଜରେ ଆପଣ ଆଉ କଣ କେମିତି ଡ୍ରେସ ଉ କିଣିଛନ୍ତି କି ଶାଢୀ ଏ ସବୁ କଣ କଣ ସବୁ ରଜ ପାଇଁ କିଣିଲେ ଆପଣ
ନାଇଁ ଡ୍ରେସ୍ କିଣିଛି ନିହାତି ଡ୍ରେସ ତ ଝିଅ ପିଲା ମାନେ ନିହାତି ତ ଆମେ ଗୋଟେ ଗୋ ଗୋଟେ ହଉନା କାହିଁକି ଯେମିତି ହେଲେ ଡ୍ରେସ ନ କିଣିଲେ ହବନି।
ମ୍ୟାଡାମ ହଁ ଡ୍ରେସ୍ ତ ଆପଣ କହିଲେ ଏଇଥା ଥର ମୁଁ ଗୋଟେ ଭଲ ଜିନିଷ ମୋର ମନେ ପଡିଲା ସେ ବିଷୟରେ ଟିକେ ଟ ଆଲୋଚନା କରିବା ମୁଁ କହିଲି ଆପଣ ଯେତେବେଳେ ଡ୍ରେସ୍ କିଣନ୍ତି ବା ଶାଢ଼ୀ କିଣନ୍ତି। ହଉ କି ପରିବାରର ଯେକୌଣସି ଆମର କୁହନ୍ତୁ କି ପର୍ବପର୍ବାଣୀ ଆସେ ହେଲା କି ରେ ପର୍ବପର୍ବାଣି ସମୟରେ ଆପଣ ବ ବେଶୀ ମାନେ ଆପଣଙ୍କ ଯୋଉ ନିକଟସ୍ଥ ବଜାର ଥାଉ ଦୋକାନ ଶାଢୀ ଦୋକାନ କୁହନ୍ତୁ ବା ଡ୍ରେସ୍ ଦୋକାନ କୁହନ୍ତୁ ସେଠିକି ଯାଇକି କିଣିବାକୁ ଭଲ ପାଆନ୍ତି ନା ଆପଣ ଅନଲାଇନୁ ଅର୍ଡର କରିବାକୁ ବେଶି କିଣିବାକୁ ଭଲ ପାଆନ୍ତି ଆପଣ କୋଉଠୁ ଆପଣଙ୍କୁ କିଣିବାକୁ ଭଲ ଲାଗେ?
ମତେ ଯାଇକି ନିଜେ କିଣିବାକୁ ବୋହୁତ ଭଲ ଲାଗେ ମତେ ଅନଲାଇନ ଅବଶ୍ୟ ଅନଲାଇନ ଜିନିଷ ମୁଁ କହିବାକୁ ଗଲେ ଟି କିଛିଟା ଖରାପ ଆସେ କିଛିଟା ଭଲ ଆସେ। ସେମିତି ତ କହିହବନି ଯେ ସବୁ କିିଛି ଭଲ ଆସିବ ସବୁ କିିଛି ଖରାପ ଆସିବ।
ସେହି କଥା କହିଲେ ଆପଣ ଯେତେବେଳେ ଅନଲାଇନ କିଣନ୍ତି ଆ ଆପଣଙ୍କୁ ମାନେ କଣ ଯୋଉ ଜିନିଷ ମାନେ ଫଟୋ ଦେଖି ଦୋଉ ଦୋଉ ଭଲ ଲାଗେ ଫଟା ଦେଖିଦେଲି
ହଁ ଗୋଟେ ଏକଟା
ଭଲ ଲାଗିଲି ଆପଣ କିଣିଦିଅନ୍ତି, ନା ଆପଣ କେମିତି କଣ କିଣନ୍ତି ଅନଲାଇନୁ କିଣିଲା ବେଳେ?
ନାଇଁ ମ୍ୟାଡାମ ମାନେ ଅନଲାଇନ ରୁ ଗୋଟେ ଜିନିଷ ଦେଖିଚେ କିନ୍ତୁ କିଣିଲା ବେଳକୁ ଆଉ ଗ କିଛି ଜିନିଷ ଆସିବ ତମେ ଦେଖିଥିବ ଗୋଟେ ବଡ ଜିନିଷଟେ ଦେଖେଇବ ସେ
ସେ ଆପଣ ସେଇଟା କହିଲେ ଯେ ଅନଲାଇନ୍ ରୁ କିଣିଲାବେଳେ ଆପଣ ଆଉ ଗୋଟେ ଜିନି ସ ବି ଦେଖିବେ ଯୋଉ ଲୋକେମାନେ କିଣିଥାଆନ୍ତି ତାର ସବୁ ସେମାନେ କିଛି ଅ ଅଫସନ ହି ତାପରେ କୁହନ୍ତୁ ମାନେ ନମ୍ୱର ପରିଧି ତାପରେ ଚାରି ହଉ ପାଞ୍ଚ ହଉ ଦେଇଥାନ୍ତି, ତ ସେଇଟାକୁ ଆମେ ମାନେ ଦେଖିଥାଉ। ତା ସହିତ ଦେଖିବେ ଗୋଟେ ଯୋ ଆପଣ ଯୋଉଟା କହିଲି ଛୋଟ୍ ମାନେ ଛୋଟ ଜିନିସ ଟେ ଦେଖିଥିବେ ବଡ଼ ଆସିଥିବ ଯେମିତି। କହିଲେ ଆଉ କି ଧର
ଥିଲେ ଛୋଟ ବି ଆସିପାରେ।
ବଡ ଦେଖି ଦେଖିଲେ ଛୋଟ ବି ଆସେ।
ନାଇଁ ମୁଁ କହୁନି ଯେ ନା ଡ୍ରେସ ପଟା ମୁଁ କହୁଛି ସବୁ କି
ସବୁ କିଛି ସେଇଟା ବି ଆପଣଙ୍କୁ ଫେରସ୍ତ କରିବାକୁ ପଡେ ବୋଧେ, ନାଇଁ କି
ନିହାତି ନାଇଁ ନାଇଁ ଫେରସ୍ତ ମାନେ ମୁଁ କହୁଛି ଶୁଣନ୍ତୁ ଆମେ ଡ୍ରେସ୍ ଯେତେବେଳେ ଆଣୁଛି ଆମେ ସବୁ କିଛି ଆମର ଯେତିକି ସାଇଜ୍ ଟା ଆମେ ଟିକେ ଦେଖିକି ଆଣୁଛେ ନା ତ ଆମେ କୌଣସି ଜିନିଷଟେ ଆଣିଲେ ଯଦି। ତାର ସାଇଜ୍ ଦେଖୁଚେ ଆମକୁ ଲାଗୁ। ଯେ ସାଇଜ୍ ବି ଦଉଛି କିନ୍ତୁ ଆମକୁ ଲାଗୁଛି ସାଇଜ୍ ଅନୁସାରେ ବଡ ହେଇପାରେ। କିନ୍ତୁ ସେଇ ସାଇଜ ରୁ ସେ ବି ଛୋଟ ବି ଆସିପାରେ ମାନେ ଯଦି ଲମ୍ବାରେ। ଠିକ୍ ହେଇଥାଏ ଓସାର ରେ ଛୋଟ ଦେଇଦିଏ।
ହଁ ମୁଁ କହିଲି କି ଆପଣ ଯେ ଅନଲାଇନ ରୁ ଆଉ ଗୋଟେ ଜିନିଷ ଦେଖିବେ କିଣିଲା ବେଳେ ଗୋଟେ ତାର। ଥାଏ ନମ୍ବର ଯୋଉଠିି କି ଆପଣ ଓପନ୍ କଲା ମାନେ ଖୋଲିଲା ବେଳେ। ଦେଖିବେ ସେଇ ଜିନିଷଟିକୁ ମାନେ କଣ କହିଲେ। କମ୍ପାନୀର ନାଁ ସବୁ ଥାଏ ଯେମିତି କଣ କହିପାରିବେ। ସେଇ କମ୍ପାନି କୁ ଦେଖି କି ଆମେ ଯଦି ଜିନିଷ କିଣିବା ବା ଭଲ ଭଲ କମ୍ପାନି ର ନାଁ ଦେଖିକି। ଡ୍ରେସ୍ ଟେ ହୋଉ ବା କୁହନ୍ତୁ ଆପଣଙ୍କର ଘର କରଣା ଜିନିଷ ଜେତିକ ଧର। ପ୍ରେସର କୁକର୍ ହେଲା ଆମର ଯଦି। କମ୍ପାନୀ ନା ହିସାବରେ ଆମେ କିଣିବା ନା କିଛି ବି ଆମର ଖରାପ। ଆସିବନି ଜିନିଷଟି ଭଲ ଆସିବ ଆମେ ଯଦି କମ୍ପାନୀର ନାଁ ନ ଦେଖିବା। ବେନାମି ଯେ କୌଣସି କମ୍ପାନି ରେ ଦେଖିଲେ ଆମକୁ ଭଲ ଦେଖାଗଲା ଫଟଟି। ଆମେ ତାକୁ ଅର୍ଡର କରିଦବା ତ ଆମର ଛୋଟ ଜିନିଷ ଟା ବି ବଡ଼ ଆସ-
ଦୁ ହଁ। ତାପରେ ଯେତ ଆମେ ସମସ୍ତେ ତ ଫ୍ଲିପକାର୍ଟ ୟୁଜ୍ କରେ ଯୋଉମାନେ ପୁରା ହାବିଟ୍ ହେଇଗଲାଣି ୟୁଜ୍। କରିବାଟା ସେମାନେ ଅବଶ୍ୟ ସେମାନେ ଭଲ ଖରାପ ସବୁ କିଛି ଦେଖୁଛନ୍ତି। ଯୋଉମାନେ ଜାଣି ନଥିବେ ଯୋଉମାନେ ସବୁ କିଛି ଟା ଜାଣି ନାହାନ୍ତି ନା ସମସ୍ତେ। ସ୍ତେ ମାନେ ପଢିଥିବେ କିନ୍ତୁ ହଁ। ଫଟ ଦେଖିଲେ ଯେ ନାଇଁ ଆମକୁ ହଁ ସିଏ ବି ନେଇ ଆସିଲେ ତ ସେଥିପାଇଁ ବି। ସେଇଟା ବି ଖରାପ କଣ କହିଲେ।
ହଁ ନେଇ ଆସିଲେ ସେଇଟା ଖରାପ ପଡ଼ିଲେ ପୁଣି ଫେରସ୍ତ କରିଦିଅନ୍ତି। ହଁ ତାପରେ ଆଉ ଗୋଟେ କଥା ମ୍ୟାଡାମ୍ ମୁଁ ଏଇ କଥା ଟା। କାହିଁକି କହିଲି କହିଲେ ଆପଣ କହିଲେ କି ଆପଣ ଦୋକାନରୁୁ ଯାଇକି କିଣନ୍ତି ହେଲାକି। ତ ଦୋକାନ କୁ ଆପଣ ଯେତେବେଳେ କିଣିବାକୁ ଯାଆନ୍ତି ଆପଣଙ୍କୁ ଘର କତିରୁ ଧର ପଇ। ଘଣ୍ଟାଏ ହଉ ଅଧଘଣ୍ଟା ହଉ ନିହାତି ସମୟ ଲାଗିଥାଏ କି ନାଇଁ। କିନ୍ତୁ ଆପଣ ଯେତେବେଳେ କେ କିଣିଥାନ୍ତି। ତାପରେ ଘରୁ ଯିବା ପୂର୍ବରୁ ନିହାତି ସଜବାଜ ହେବାକୁ ବା ପ୍ରସ୍ତୁତ ହବାକୁ ଆପଣଙ୍କୁ ବି ଅଧଘଣ୍ଟା। ହୁଏତ ଲାଗିଥାଇପାରେ କି ଆପଣ ଅଧିକ ସମୟ ବି ନେଇପାରିଥାନ୍ତି ନିହାତି ଭାବରେ କିନ୍ତୁ। ନ୍ତୁ ଯଦି ଆମେ ଅନଲାଇନ୍ ରୁ ସେଇ ଜିନିଷଟାକୁ ଆମେ। ଯଦି କିଣେ ନା ଆମର ସେଇ ଯୋଉ ସମୟଟା ଯୋଉଟା। ଦୋକାନ କୁ ଯାଇକି କିଣୁଛେ ଯୋଉ ଘଣ୍ଟାଏର ଘଣ୍ଟାର ରାସ୍ତା ହଉ କିମ୍ବା ଆମର କୁହନ୍ତୁ। ତ ବଜାରକୁୁ ଯିବା ପୂର୍ବରୁ ଯୋଉ ଅଧଘଣ୍ଟା ବା ଘଣ୍ଟାଏ ପ୍ର, ସ୍ତୁତ ହଉଛି ହଉ ସେ ସମୟଟା ଆମର ବଞ୍ଚି ଯାଇଥାଏ ନାଇଁ କି।
ହଁ ମ୍ୟାଡ଼ାମ ଆଉ ଗୋଟେ କଥା ଶୁଣନ୍ତୁ ଯଦି ଆମର ଘରର ପରିବାର ହଉ ତ। ନା ଆମେ ନିଜେ ନଯାଇପାରିବା ଯାହାକୁ ଗୋଟେ ନିର୍ଭର। କରିବା ନାହିଁ ଯେ ଆମକୁ କିଏ ନେଇକି ଯିବ ଯଦି ତାଙ୍କ ପାଖରେ ସମୟ ନଥିବ ତାହେଲେ ଠିକ୍ ଅଛି। ଆମେ ଅନଲାଇନ୍ ରୁ ମଗେଇଦବା କିଛି ଅସୁବିଧା ନାହିଁ। ଯଦି ଆମ ପାଖରେ କିଛି ସମୟ ଅଛି ତାହେଲେ ଆମେ ନିଜେ ଯାଇକି ମାନେ ଘରେ ସବୁବେଳେ। ବସିକି ରହିବା ଟା ବି ଠିକ୍ ନୁହଁ ଯାଇକି ଟିକେ ମାର୍କେଟିଂ କରିବା। ପନିପରିବା ହଉ ଫ୍ରେସ୍ ଫ୍ରେସ୍ ଜିନିଷ ସବୁ ଆଣିବା।
ହଁ ସେଇଟା ତ ଠିକ୍ କଥା କହିଲେ କିନ୍ତୁ ମୋ କଥା ଆମେ ଆପଣ କହିବା କଥା। ଥରେ ଦିଥର ମୁଁ ଦୋକାନକୁ ଯିବି ଜିନିଷଟାକୁ ଦେଖି ପାରିବି ସେଇଟା ସୁତା। ଅଛି କି ପାଟ ଅଛି କି ଆପଣ ପଲିଷ୍ଟର୍ କୁହନ୍ତୁ।
ଲାଗୁ ଆ ମୁଁ ସେଇଠି ବି ରିଟର୍ନ କ। ହଁ ତ ଆଉ ମତେ ରିଟନ୍ କରିବାକୁ ଆଜ୍ଞା ହଁ କୁହନ୍ତୁ।
ଆପଣଙ୍କୁ।
ମୁଁ କହିଲି ହଁ ରିଟର୍ନ କରିବାକୁ ପଡ଼େନି ତାପରେ ମୋ ମନ ପସନ୍ଦ ରେ ମୁଁ ଦଶଟା ଜିନିଷ ଦେ। ଖିଲି ଅବଶ୍ୟ ଅନଲାଇନ୍ ରେ ଦଶଟା ଜିନିସ ଦେଖିବୁ କିନ୍ତୁ ଯୋଉ ଜିନିଷ ଟାକୁ ମନ ପସନ୍ଦ କର। ଥିବୁ ସେଇ ଜିନିଷଟା ସେମିତି ଆସିବ ବୋଲି କିଛି ମାନେ ବିି ନାହିଁ। ସେଇ ଜିନିଷଟା ବି ଭଲ ବି ଆସିପାରେ, ସେମିତି ତାପରେ
କିନ୍ତୁ ବିଶେସ୍ କରି ମ୍ୟାଡମ୍ ଆମେ ଯଦି, ମୁଁ କହିଲି ଯେମତି କମ୍ପାନୀ ର ନାଁ ଦେଖି ଦେଖି ଯଦି ଆମେ କିଣିବା, ପ୍ରାୟତ ଜିନିଷ ଗୁଡ଼ିକ ଭଲ ଆସେ। ହେଲା କି, ତା ସହିତ ଆମର ସମୟ ଟା ବଞ୍ଚିଥାଏ। ମୁଁ ସେଇ କଥାରୁ ପଚାରୁଥିଲି କି
ହଁ ନିହା
ସମୟଟା ହଁ। ସେଠି ସମୟ ଟା ବଞ୍ଚି ଯାଇଥାଏ। ଧର କିଛି ସମୟ, ଗୋଟେ ଦିନରେ ଆପଣ ହୁଏତ ଅଧଘଣ୍ଟା ହଉ, ଘଣ୍ଟା ହଉ ଫାଙ୍କା ପାଉଥିବେ। ସେ ଯୋଉ ସମୟ, ଆପଣ ଯେବେବି କିଣନ୍ତି କଣ କଣ ସବୁ କରିବାକୁ ଭଲ ପାଆନ୍ତି? ଆମେ ଆଉ ଟିକେ କଥା ଟିକେ ପରିବର୍ତ୍ତନ କରିଦବା ହେଲା କି? ମୁଁ କହିଲି କି ଯୋଉ ସମୟ, ଆପ୍ ଆପଣଙ୍କର ବଞ୍ଚିଯାଏ, ଯେ ବଞ୍ଚିଥାଏ। କିନ୍ତୁ ଧର ମୁଁ କହିଲିକି ଅନ୍- ବଜାର କୁ ନଯାଇଥାଉ ଅନଲାଇନ୍ ରେ ଆପଣ କିଣୁଛନ୍ତି। ସେଇ ଜାଗାରେ ଆପଣ ଘଣ୍ଟା କି ଦୁଇ ଘଣ୍ଟା, ବ ସି ଗଲା, ହେଲାକି ସେମିତି ଘରେ ବି ଅନ୍ୟ ସମୟରେ, ହଁ
ସମୟରେ ଦେଖନ୍ତୁ, ଯଦି କିଛି ଘରର ଛୋଟ ମୋଟ କାମ ଥାଏ ତ ତାକୁ କୁ ବି ସାରିଦବା। ତାପରେ ମୁଁ ବି ଗୋଟେ ମାନେ ଟିଉସନ୍ କରେ। ଟିଉସନ୍ କରେ। ମତେ ମାନେ ମୋର ଇଛା ଯେ, ହଁ। ତ ମୋର ଟିକେ ସେ ଯିବି ନାଇ, ମୁଁ ଯଦି ନିଜେ ଯାଏ। ମାନେ ଆମର ଏ ପାଖରେ ମାର୍କେଟ ଅଛି ତ ମତେ ଭଲ ଲାଗେ ଯେ ନାଇଁ ନିଜେ ଚାଲିକି ଯିବାନି, ମାନେ ଚାଲିବାଟା ବି ଟିକେ ଦରକାର ନା। ତ ଚାଲିକି ଯାଏ, ଚାଲିକି ଯାଇକି
ଯେକୋ ଜିନ୍ସ।
ନାଇଁ ଯଦି ବି କେବେ ଚାଲିକି ନ ଯାଇପାରେ ଯଦି ଫ୍ରି ଥାନ୍ତି, ଯିଏ ମତେ ନେଇକି ଯାଇପାରନ୍ତି। ହଁ। ଆଉ ଯଦି ବି ଚାଲିକି ଯାଇପାରିବିତ। ମୁଁ ଟିକେ ପିଲାମାନଙ୍କୁ ଜଲ୍ଦି ଛୁଟି କରିକି, ନାଇଁ ନାଇଁ ମୁଁ ଟିକେ ମାର୍କେଟ ଯିବି। ମାନେ ଇଚ୍ଛା ଗୋଟେ ଖୁସି ଥାଏ, ନାଇଁ ସମସ୍ତେ ମିଶିକି ମାର୍କେଟ ଯିବା, କି ଗୋଟେ କଣ କରିବା, ଆଉ ଯଦି ବି ସମୟ ସେଇଟି
ଦେଖି ଗଲେ ଆପଣଙ୍କ କହିବା ଅର୍ଥରେ କି, ସେଇଟା ଟିକେ ବେଶୀ ଆପଣଙ୍କୁ ଖୁସି ଲାଭ କରିଥାଏ।
ହଁ। ଆଜ୍ଞା ଆଜ୍ଞା। ଆଉ ଏକା ଗଲେ ସେମିତି ତ ଭଲ ଲାଗେନି, ନାଇଁ ସାଙ୍ଗସାଥି ହେଇକି ଟିକେ ଯିବା
ହଁ ତାପରେ ଆଉ ଗୋଟେ କଥା, ଧର ଯେମିତି କିି, ମୁଁ କହିଲେ ବି ଧର ରଜ ଆସୁଛି, ଦୁଇ ତିନି ଜଣ ସାଙ୍ଗ ହେଇକି ଗଲେ, ଧର ମତେ ଏଇ ଡ୍ରେସ ଟି ପସନ୍ଦ ହୋଉଛି ସିଏ ଆଉ ଅନ୍ୟ ଜଣେ ଦେଖିବ କି, ନାଇଁ ତତେ ଏଇ କଲର୍ ଟି ବା ରଙ୍ଗଟି ମାନୁନି, ଆମେ ସେଇଟା ନେଲେ ଭଲ ହବ। କି ଏଇଟା ଆଉ ଟିକେ ତତେ ବେଶୀ ଭଲ ଦେଖ ସ୍ଥିତି ମଧ୍ୟ ହୁଏ। ହୁଏ କି ନାହିଁ ଆପଣଙ୍କ ପାଖରେ?
ହଁ ଆଉ ଗୋଟେ କଥା, ରଙ୍ଗରୁ ମନେ ପଡିଲଲା, ମାନେ ଫ୍ଲିପ୍କାର୍ଡ଼ ରେ, ସରି ମାନେ ଯେବେ ବି ଯୋଉଠୁ, ଅର୍ଡ-ଯୋଉଠୁ ଅର୍ଡର କରିବା ତ ସେଇଟା ବି ରଙ୍ଗ ଟିକେ ଫିକା ପଡିପାରେ, ଗାଢା ପଡି ପାରେ, ଜିନ୍ସ ଭଲ ଥିବ। ତ ଗାଢା ଫିକା, ହଁ।
ହୁଁ, ଗୋଲାପୀ ରଙ୍ଗ ଆଣିଥିବେ, ସେଟା ଧୂସରିଆ ଆସିଥିବ। କି ନୀଳ ରଙ୍ଗ ଆଣିଥିବେ, ସେଇଟା ଫିକା ଆସିଥିବ ଯୋଉଟା କୁହନ୍ତୁ ଆପଣ? ସେମିତି ବୋହୁତ୍ ସ୍ଥଳରେ ହୁଏ। କିନ୍ତୁ ଏଇଆ ଟିକେ ଆମର ସେଇନୁ କିଣିବା ଦ୍ଵାରା ସମୟଟି ବଞ୍ଚି ଯାଇଥାଏ। ଆଉ କିନ୍ତୁ ବଜାରକୁ ଗଲେ, ଆମକୁ ଆଉ ପୁନର୍ବାର ଜିନିଷ ଟିକେ ଫେରସ୍ତ କରିବାକୁ ପଡେନି। ତା ମଧ୍ୟ ତା ଭିତରେ ମଧ୍ୟ ପାର୍ଥକ୍ୟ ରହୁଛି। ନା କି?
ତାପରେ ଆଉ ଗୋଟେ କଥା ମ୍ୟାଡମ୍, ଆମେ କପଡା, କିମ୍ବା ଜିନିଷ ପଟା ହଉ, ଯାହାବି ହଉ ଆ ତୁମେ ଅନଲାଇନ୍ ରେ କିଣୁଛେ ଠିକ୍ ଅଛି। କିନ୍ତୁ ପନିପରିବା, ଖା ଖାଇବା, ନିହାତି ଆମେ ଯାଇକି, ସମୟ ଟିକେ ବି ହଉ ପଛେ ବାହାର କରିକି ଆମେ ବଯାରରୁ ନିହାତି କିଣିକି ଆଣିବାକୁ ପଡିବ। ଯେ
ଅନଲାଇନ୍ ରୁ କିଣିଲେ ପନିପରିବା ଆପଣ କୁହନ୍ତୁ, ମାନେ କୌଣସି ଖାଦ୍ୟରେ ହୁଏତ, କିହେ ବି କିଛି ବି ମିଶେଇ ଦେଇ ଫାରେ- ପାରେ କିନ୍ତୁ ଆମେ ଯଦି ବଜାରରୁ ଯାଇକି କିଣୁଛେ। ପୁରା ଆମର ଯୋଉଟା କୁହନ୍ତି, ତଟକା ପନିପରିବା। ବା ସବୁଜ ପନିପରିବା, ଯୋଉଟା କହୁଛେ ସିଧାସଳଖ ସେ ଜିନିଷଠୁ ପାଇବେ କାହିଁକି କହିଲେ ସେଟା ଗାଁ ଗହଳିରେ ଦେଖିଥିବେ କିଛି ଲୋକମାନେ ଥାଆନ୍ତି ଚାଷ କରନ୍ତି ଆପଣଙ୍କ ଆଡେ ହାଟ ବିଲି ଅଛି ବସିକି ନାଇଁ ମୁଁ କହିପାରିବିନି ଆମ ପଟରେ ଅଛି ହାଟ ଥାଏ ପ୍ରତି ରବିବାର ହଉ କି ବୁଧବାର ହଉ ହାଟ ପଡିଥାଏ ଆମ ଗାଁ ତ ନାଇଁ ଗାଁ ଠାରୁ ଟିକେ ଦୂର ଅଛି ତ ସେ ଜାଗାରେ ଦେଖିବେ ଯୋଉଠି ମାନେ ପାଖ ଆଖ ଅଞ୍ଚଳର ଚାଷୀ ମାନେ ଯାହାବି ପନିପରିବା ଚାଷ କରିଥାନ୍ତି ସେମାନେ ସ ମୁଁ ଆଣିକି ବିକ୍ରୟ କରିଥାନ୍ତି ହେଲା କିନ୍ତୁ ସେ ପନିପରିବା ଆପଣ ଖାଇବେ ନା ସେଥିରେ ଅଧିକ ସାର ଯୋଉ କୁହନ୍ତୁ। ସେ ଜିନିଷ ମିଶି ନଥିବ କାହିଁକି କହିଲେ ସେଇଟା ହଉଛି ଦେଶୀ ପନିପରିବା କିନ୍ତୁ ଆପଣ ବାହାରୁ ସେଇ ଜିନିଷ କିଣନ୍ତୁ ହଁ କୁହନ୍ତୁ
ଟେ ଅନଲାଇନରେ କଣ କହିଲେ ମାନେ ଖାଇବା ଜିନିଷକୁୁ ବହୁତ ଦିନ ମାନେ ବହୁତ ଦିନ ହେ ଲ କ ଫ୍ରିଜ ଫ୍ରିଜରରେ ରଖ ରଖଛନ୍ତି ମାନେ ବହୁତ ଦିନ ପ୍ୟାକିଂ କରିକି ରଖୁଛନ୍ତି ହଁ ତାପରେ ତାପରେ ଦେଖନ୍ତୁ ମ୍ୟାଡାମ ଆମେ ଦଶ ଜଣ ସାଙ୍ଗେ ସାଙ୍ଗେ ଆମେ ମାନେ ମାରିବା ଯେ ନାଇଁ ନାଇ ଆମର ଖାଇବା ଟା ଆମ ପାଖକୁ ଆସୁ ଅର୍ଡର ମାରିବା ଦିଅନ୍ତୁ ଦଶ ଜଣଙ୍କର ତ ସାଙ୍ଗେ ସାଙ୍ଗେ କିଙ୍ଗ୍ କରିକି ଦେଇ ପାରିବେନି ନା ତ ସେଇଟା ସେ କଣ କରନ୍ତି ଦିନକୁ ଆଗରୁ ମାନେ କେତେ ଜଣ ମଗ
ହଁ ସେଟା ବାହାରକୁ ଆପଣ ଯୋଉଟା କହିଲେ ତ ମୁଁ ବୁଝିଲି ସେଇଟା ବାହାରକୁ ଦେଖ ଦେଖା ଯାଉନଥିବ ମାନେ କଣ କହିଲେ ପ୍ୟାକେଟ କରିକି ଫ୍ରିଜ ଭିତରେ ରଖିଦେଇଥିବେ ଜିନିଷଟି ଉପରକୁ ଭଲ ଦେଖା ହଉଥିବ ଠିକ ଭଲ ଦେଖାଯ ଯାଉଥିବ କିନ୍ତୁ ଆମର ଦେହ ପ୍ରତି ସେ ଜିନିଷ ଟା ଖାଦ୍ୟ ଖାଇଲେ ଭଲ ନୁହଁ ଆମେ ଅତ୍ୟଧିକ ଅଗାକ୍ରାନ୍ତ ହେଇଥାଉ ସେ ଜିନିଷ
କି ନାନେ ହେଇପାରି ଥାଏ ହଁ ସୁନାନ୍ତି ହେଇ ପାରିଥାଏ ଆମର ରନ୍ଧା ବି ହେଇ କି ରଖା ହେଇଥିବ ଦେଲା ବେଳକୁ ଗରମ ବି କରିକି ଦଉଛନ୍ତି
ହଁ ସେମିତି ଦଉଛନ୍ତି କିନ୍ତୁ ଆପଣ ସେଇ ଖାଦ୍ୟ ଟାକୁ କିଛି ସମୟ ରଖ୍ ଠିକ ଖାଆନ୍ତୁ ଆପଣଙ୍କର ନିହାତି ପେଟ ଖରାପ ହବ ସେମିତି ବି ହଉ
ପେଟ ଖରାପ ହଉ କି ଗ୍ୟାସ୍ ବାହାରୁ ମାନେ ଯାହାବି କିଛି ବି ହଉ ଆମେ ସେଇ ଖାଇବା କି ତେଲ ମସଲା ଅଧିକ ହଉ କି ମାନେ
ଖାଦ୍ୟ ଟା କିନ୍ତୁ ଆମେ ଯଦି ଘରେ ବନେଇକି ଖାଇବା ନିଜ ହାତରେ ତାହା କିନ୍ତୁ ଆମର ଦେହ ପ୍ରତି କିଛି କ୍ଷତିକାରକ ହୋଇନଥାଏ
ହନତା ନାଇଁ ମ୍ୟାଡାାମ ଏମିତି ଅଛ ମାନେ ଅଛି ଯଦି ଆମେ ଯୋଉ ଜିନିଷ ଟା ଆମେ କରିପାରିବାନି ହଠାତ୍ ହଁ କୁହନ୍ତୁ
ମୁଁ କହିଲି କି ଆପଣଙ୍କ ସହିତ ହଁ କୁହନ୍ତୁ ଆପଣ ମୁଁ କହିଲି କି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ ଏବେ କଲ ଟଟିକୁ ରଖୁଛି ଆ ମୋ ତରଫରୁ ଠିକ ଅଛି
ଆଜ୍ଞା ଆଜ୍ଞା
ଆଜ୍ଞା ମ୍ୟାଡାାମ ରଖନ୍ତୁ